ହଉ।
ଆଜ୍ଞା ବନ୍ଧୁ କୁହନ୍ତୁ। ଆଜ୍ଞା କୁହନ୍ତୁ।
ମିତ୍ର କଣ ଖବର ବହୁତ ଦିନ ପରେ ତମ କଥା ମନେ ପଡିଥିବାରୁ ମୁଁ ତମକୁ କଲଟି କରିଚି ହୁଁ। ଆଉ କଣ ବନ୍ଧୁ କୁହନ୍ତୁ ସବୁ, ଦେହ ପା କେମିତି ଅଛି?
ଭଲରେ ଅଛି ଆଜ୍ଞା।
ଆଉ ଘରେ ସବୁ ବାପା, ମା, ଭାଇ, ଭଉଣୀ, ଦାଦା, ଖୁଡି ସାନ ଭାଇ।
ଆଜ୍ଞା ସବୁ ଭଲରେ ଅଛନ୍ତି ଆଜ୍ଞା।
ଆଛା ମୁଁ ବି ଭଲରେ ଅଛି ମ ଦେହଟା ବି ଭଲ ଅଛି।
ଆଜ୍ଞା ପରିବାର ଦିଅ ଭଲ ଅଛନ୍ତି ଆଜ୍ଞା।
ସବୁ ବଢ଼ିଆ ଅଛି।
ଆଜ୍ଞା।
ହୁଁ। ଆଉ ରଥଯାତ୍ରା ଆଗକୁ ଆସୁ
ଖାଇଥିଲେ କଣ?
ମୁଁ କଣ କହୁଛି ମ ଆଗକୁ ରଥଯାତ୍ରା ଆସୁଚି।
ଆଜ୍ଞା।
ଆଉ ରଥଯାତ୍ରାରେ ପୁରୀ ଜଗନ୍ନାଥ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ ଜଗତରନାଥ।
ଆଜ୍ଞା।
ଆଉ ପୁରୀ ଯିବା ଆମେ ସାଙ୍ଗ ହେଇକି ତମର ମୋର ଯାତ୍ରା କରିବା ପୁରୀ।
ଆଜ୍ଞା।
ଯିବା ରଥଯାତ୍ରା ବୁଲିବା।
ବନ୍ଧୁ କହୁଚନ୍ତି ଯଦି ଯିବା ଆଉ। ଯିବା ବୁଲାବୁଲି କରିକି ଆସିବା ଆଉ। ଜଗାଙ୍କୁ ଜଗା ଡୋରି ନାଗିଥିବ ଯଦି ଜଗା
ଆମେ ହଁ, ଆମେ ପଳେଇ ଯିବା ସାଙ୍ଗ ହେଇକରି ଆମର। ଦୁଇ ଚକିଆ ଯାନରେ ନହେଲେ ଆମେ ରେଳରେ ପଳେଇବା। ଟ୍ରେନ ରେ। ଯାଇ ଆମେ ଯାତ୍ରା କରି ପୁରୀରେ ରଥଙ୍କୁ ଟିକେ ର ରଥ ଦୌଡିକି ଟିକେ ଆମେ ଟାଣିବା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କରିବା। ପ୍ରଭୁ ଜଗନ୍ନାଥଙ୍କୁ ଟିକେ ଆଶୀର୍ବାଦ ନେଇ ବଡଦା ଶୋଇପଡିବା, ସମୁଦ୍ର କୂଳେ ଟିକେ ଆମେ ଲହଡି ଭାଙ୍ଗିବା। ସମୁଦ୍ରର ଲୁଣି ପାଣିର
ଆଜ୍ଞା। ଟ୍ରେନରେ ପଳେଇଲେ ଆଜ୍ଞା କମ୍ ପଇସା ଆଜ୍ଞା ଖର୍ଚ୍ଚ ହବ।
ଟ୍ରେନ ରେ ପଳେଇଲେ ପୁରା କମ ପଇସା ଖର୍ଚ୍ଚ ହବ। ଆମେ ଭଲରେ ଯାଇକିରି ଆରାମରେ ବୁଲି ବାଲିକିରି ପୁରୀ ଆସିବା। ପୁରୀ ସେଠି ପାଖରେ ଆଉ ଗୋଟେ ଅଛି କୋଣାର୍କ। ସୂର୍ଯ୍ୟ ମନ୍ଦିର, କୋଣାର୍କ ଚନ୍ଦ୍ର ଭାଗା ବୁଲିବା।
ବୁଲାବୁଲି କରିକି ଆଜ୍ଞା ଆସିଲେ ଭଲ ହବ।
ହୁଁ, ଜଗନ୍ନାଥଙ୍କ ସୁନା ବେଶ ଦେଖିବା।
ଆଜ୍ଞା।
ମାଉସୀ ମା ଘର।
ଆଜ୍ଞା।
ସେଠି ଆହୁରି ଅଛି ଆମର ଲିଙ୍ଗରାଜ ମନ୍ଦିର। ଏମିତି ଆମର ଆହୁରି ବହୁତ ପ୍ରକାର ସେଠି ମନ୍ଦିର ଅଛି, ଆମେ ସବୁ ତାକୁ ସବୁ ଟିକେେ ଟିକେ ବୁଲିବା।
ଆଜ୍ଞା।
ହୁଁ।
ସବୁତ ଏଠି ଆଜ୍ଞା ଅଛି।
ହୁଁ।
ଆଜ୍ଞା।
ଆଚ୍ଛା।
ଆଜ୍ଞା।
ଆଉ କୁଆଡେ ଯିବା ଟିକେ ଯାତ୍ରା କରିବା ଦୂରକୁ ଆମେ।
ଏଇଠିତ ଆଜ୍ଞା ବୁଲାବୁଲି କରିବେ ଆଉ କୋଉଠିକୁ ଯିବା।
ହୁଁ।
ଆଜ୍ଞା ମୋରବା ଆଜ୍ଞା ଭାରି ଇଚ୍ଛା ଅଛି, ଆଜ୍ଞା ପୁରୀ ଯିବାକୁ ପୁରୀ ଛୋଟବେଳୁ ଆଜ୍ଞା ଜମା ଯାଇନିନା। ଜଗା ଡୋରି ଲାଗିଲେ କୋଉ ଦିନ ଯିବି ଆଉ।
ଆଚ୍ଛା।
ତମେ ଆପଣ ଯାଇଥିଲେ।
ହଁ ମୁଁ ପୁରୀ ତ ପ୍ରାୟତଃ ଟାଇମ୍ ଯାଏ। ଯାଏ ସବୁ ଜଗନ୍ନାଥଙ୍କୁ ଦ ଦର୍ଶନ କରିି
ଆଜ୍ଞା।
ମୁଁ ଆସେ। ମୋର ଗୋଟା ହଉ।
ଏଇ ଆଜ୍ଞା।
ଆଉ ଭୁବନେଶ୍ୱରକୁ ଯାଉନ ଭୁବନେଶ୍ୱରରେ ଆମର ସବୁ ବହୁତ ଭଲ ଭଲ ଅଛି ନନ୍ଦନକାନନ ଅଛି ବୁଲିବା ପାଇଁ।
ହଁ ଆଜ୍ଞା ଯାଏ।
ହୁଁ। ପୁରୀ ନନ୍ଦନକାନନ ଅଛି ପୁରୀରେ ଆମର ଅଛି ସବୁ ବହୁତ ବିଭିନ୍ନ ପ୍ରକାର ଆମର ୱାଡ୍ରେଲା ଅଛି।
ଏଇନା ଆଜ୍ଞା ନୂଆ ବାହାରି ଥିବ ଆଜ୍ଞା।
ହଁ ୱାଡ୍ରେ଼ଲା ଅଛି ଆମର ସେଠି ଷ୍ଟାଡିୟମ୍ ଅଛି।
ୱାଡ଼୍ରେଲା ଏଇନା ନୂଆ ବାହାରିଥିବ ଆଜ୍ଞା।
ଆରେ ହଁ ଭୁବନେଶ୍ୱରରେ ବହୁତୁ ଭଲ ଭଲ ପର୍ଯ୍ୟଟନ ସ୍ଥଳ ଅଛି ଆମର ବୁଲି ପାରିବା।
ଆଜ୍ଞା। ଆଜ୍ଞା ପଇସା ଥିଲେ ହବନା ଆଜ୍ଞା କହିଦେଲେ ହବ ଆଜ୍ଞା ଗରିବ ଲୋକ ଯିଏ ଏତିକି ଆଜ୍ଞା କୁହ ଖଟିକି ଖାଉଚୁ ଆଜ୍ଞା କାହା ପଇସାରେ ଆଜ୍ଞା ଆମେ ଖାଉନେ।
ହୁଁ ସେଟା ଠିକ୍ ନା ସ୍ୱାଭିମାନ ମଣିଷ।
ପାଠ ପଢିଥିବେ ଜଦି ଆଜ୍ଞା ସବୁ କରିପାରିବା।
ହଁ ଠିକ୍ କହୁଚ।
ଆପଣ ଏଇନା କଣ କରୁଚନ୍ତି? ଚାକିରୀ ପାକିରୀ ଚାକିରୀ କରିଚନ୍ତି।
ଚାକିରୀ ଚାଲିଚି ତମେତ ହେଲେ ରୁଟି ଫାକ୍ଟ୍ରିରେ ଚାକିରୀ କରୁଚ ମାସକୁ ବନ୍ଧୁ ଚାରି ପାଞ୍ଚ ହଜାର କମଉଚ ଆମେ ତ ଘରେ ଅଛୁ।
ଆଜ୍ଞା ଆଜ୍ଞା ଚାକିରୀ କଣ ଯାହା ହେଲେ ସାଙ୍ଗର ବଡଭାଇ ବି କହିଛନ୍ତି କହିଲେ ଆସ ଏଇଠି ରହିବ କିଛି କାମ ନାହିଁ ରହିବ ଆଉ।
ତମେ ପା ମୋର ମିତ୍ର ହେଇଗଲେ ତମେ ମୋର ପରମମିତ୍ର ସୁଦାମା। ମୋ
ସେଇ କାମରେ ଆଜ୍ଞା ଘର ଚଳିଯାଉଚି ଆଜ୍ଞା ଯୋଉ ଆଉଚି ଦି ତିନି ହଜା ହଜାରେ ଖଣ୍ଡେ ଆଉଚି ଘର ଚଳି ଯାଉଚି।
ଆମର ଆମର ଭଲ ପାଇବା କୃଷ୍ଣ ସୁଦାମା ଭଲ ପାଇବା।
ଆଜ୍ଞା।
ହାଲୋ
ଆଜ୍ଞା।
ହଁ କୃଷ୍ଣ ସୁଦାମା ଯେମିତି ମିତ୍ର ଥିଲେ ଆମର ମିତ୍ରତା ସେମିତି ରହିବ ଆଉ।
ଘର ବି ଆଜ୍ଞା ଆମର ନାହିଁ ଆଜ୍ଞା ବର୍ଷା ପାଗ ବର୍ଷା ଫର୍ଷା ତ ହଉଚି ଆଜ୍ଞା ଆଜ୍ ବେଷ୍ଟ୍ ଖଣ୍ଡେ ଘର। ଭାରି କଷ୍ଟରେ ଆଜ୍ଞା ମୁଁ କରିଥିଲି ଆଜ୍ଞା ନିଜେ।
ହୁଁ କିଛି ନାଇଁ ସରକାର ଦେବେନି ତମକୁ ଇନ୍ଦିରା ଆବାସ ଦେବେ ଘର କରିବ।
ଇନ୍ଦିରା ଆବାସ ଇନ୍ଦିରା ଆବାସ ହରିକା ଆଜ୍ଞା କିଛି ବି ଦଉନାହାନ୍ତି ଆଜ୍ଞା। ଯାହା କରୁଚି ଆଜ୍ଞା ମୁଁ ଏକା ଚାରି କର ଆଜ୍ଞା ବନ୍ଧା ପୋତି। ଗୋଟେ ଘର ଭଳିଆ କରିକି ରହିଛୁ।
ସ୍କୁଲ୍ ଭାବୁଛି ନୂଆ ସ୍କୁଲ୍ ଗୋଟେ ଖୋଲିବି ଖୋଲିବି ଗୋଟେ ବି ଗୋଟେ ସ୍କୁଲ ନୂଆ ସ୍କୁଲ ଖୋଲିବି ସବୁ ସବୁ ଗରିବ ଛୁଆଙ୍କୁ ସବୁ ମାଗଣାରେ ପଢେଇବି।
ଭଲ ଆଜ୍ଞା ଭଲ ହବ ଆଜ୍ଞା ଗରିବ ଲୋକ ସବୁ ଯିବତ ଲୋକ ସବୁ ଯିବେ। ଆଜ୍ଞା।
ହୁଁ ସବୁ ଖୋଲିବୁ ସବୁ ପିଲାଙ୍କୁ ସବୁ ସେଠି ମାଗଣ ରେ ଶିକ୍ଷା ଦବା।
ଆଜ୍ଞା।
ତମେ ସବୁ ବୁଝାବୁଝି କରିବ ଆଉ।
ଆଜ୍ଞା ଆମର ତ ଆଜ୍ଞା ଏଠି ସ୍କୁଲ ନାହିଁ। ସ୍କୁଲ ଗୋଟେ ଖୋଲିଲେ କେତେ ଛୁଆ ସେମିତି ବୁଲୁଛନ୍ତି। ସେଠି ଯାଇକି ଟିକେ ପାଠ ପଢିକି କିଛିତ ଆଗକୁ କରିପାରିବି।
ହୁଁ ଆଉ ଭୋଜି ଭାତ ସବୁ ଖାଉଛ ନା ଡେଲି ତ ଆମର କଣ ଭୋଜି ଭାତ ହଉଛି ଆଡେ ସବୁ ବା ବିବାହ ବ୍ରତ ଘର ସେ ମଲା ଭୋଜି।
ତମର ଆଜ୍ଞା ହଉଥିବ ଆମର ଆଜ୍ଞା ଆଡେ ନାଇଁ ଭୋଜି ଫୋଜିି ଆମ
ଆମେ ଖାଲି ଡେଲି ଭୋଜି ଖାଇ ଖାଇ ଆମର ସବୁ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଛି।
ଆଜ୍ଞା।
ସ୍ଵାସ୍ଥ୍ୟ ଭଲ ରହୁଛି ଆମର।
ସେମିତି ଆଜ୍ଞା ଭୋଜି ଆମେ ଖାଁ ଖାଇବାକୁ ଯାଉନାହୁଁ ଆଜ୍ଞା ଆମେ ବଡ ଲୋକେ ଆ ଖାଇବାକୁ ଯିବା ଆ ଆମେ ଭୋଜି ଆମେ ଦେଇପାରିବୁ କାଇହିଁ ଆଜ୍ଞା ଖାଇବୁ।
ଆଜ୍ଞା।
ଆଜ୍ଞା ତମେ ଆଜ୍ଞା ଖାଇଦବ ଆଜ୍ଞା ଯା ଦବ ନାାଇ ନାଇଁ ତାଙ୍କୁ।
ଆଉ ଦବା ନା ଆଉ।
ଆଜ୍ଞା।
ଆମେ ଭୋଜି ଖାଇବା ପୁଣି ତାଙ୍କୁ ଦବା ନା ନାଇଁ।
ସିଏ ନହଲେ କହିବେ ଆଜ୍ଞା ଯାହାହେଲେ ଭୋଜିଟା କଲା ଆଜ୍ଞା ଆମକୁ ଡାକିଲନି।
ହୁଁ ହୁଁ।
ଯୋଉମାନୋନ ତମ ପାଞ୍ଚ ଛଅ ଜଣ ଖାଇଦେଲେ ବି ସେ ଖରା ହେ
ହୁଁ ହୁଁ।
ଆଜ୍ଞା
ଆଉ କଣ ମିତ୍ର ସବୁ କୁହ ଦେହ ପା ଭଲ ଅଛି ଘରେ ସବୁ ଭଲ?
ଆଜ୍ଞା।
ମିତ୍ର ତମେ କଣ ଦଶମ ରେ ଫେଲ ହେଇଯାଉଛନ୍ତି ତିନିଥର କଣ ମୁଁ ଖବରକୁୁ ଶୁଣିବାକୁ ପାଇଛି। ଆ ତମେ ପାଠକୁ ଟିକେ ଧ୍ୟାନ ଦିଅ ମିତ୍ର।
ଆଜ୍ଞା।
ପାଠ ପଢିଥିଲେ ତମେ କାଲି ସକାଳେ ଯଦି ଚା ଚାକିରି କରିବ ସରକାରୀ ଚାକିରି ତମେ ମାସକୁ ଆରାମରେ ପଚାଶ ହଜାର ଲକ୍ଷ କମେଇବ।
ଆଜ୍ଞା।
ଉପିରି ହବ ତମ ସମର ତମ ତମର ତମକୁ ଲୋକ ସବୁ ବାବୁ ଆଜ୍ଞା ସାରେ ଡାକିବେ।
ଆଜ୍ଞା।
ହୁଁ ତ ନିଜର ଗୋଟେ ପରିଚୟ ସୃଷ୍ଟି ହବ ତମ ସେଟା କାଇହିଁ ଭାବୁନା। ଆଉ ତମେ ଖାଲି ଡେଲି କ୍ରସର ଚଲେଇଲେ କଣ ହବ।
ଆଜ୍ଞା।
ହୁଁ ତ ତ ରୁଟି ଫାକ୍ଟ୍ରିରେ ଅଛ ଭଲ ଚାକିରରି ଖଣ୍ଡେ କରିଛ।
ଚାକିରୀ କଣ ଆଜ୍ଞା ରହିଛି ଆଜ୍ଞା ଆଉ।
ହୁଁ ଯୟା ହଉ ମାନିବ ଭଲ ଚାକିରି ଖଣ୍ଡେ କିନ୍ତୁ।
ଆଜ୍ଞା।
ତମ ଚାକିରି ଟା ଆମକୁ ବହୁତ ଭଲ ଲାଗିଲା।
ଆଜ୍ଞା ଆମ ଗାଁ ରୋଡ ତ ଆଜ୍ଞା ଖରାପ ଆଜ୍ଞା। ଶୁଣନ୍ତୁ ଆମ ମୁଁ ଯୋଉ ଯେତେବେଳେ ସାଇକଲ ନେଇକି ଯାଉଛି ଆମ ରୁଟି କମ୍ପାନୀ କି
ଆଚ୍ଛା।
ଆମ ଗାଁ ର ଗୋଟେ ଏଇଠୁ ହବ ଯାହାହେଲେ ଅଳ୍ପ ବାଟ ଯୋଉ ମାନେ ଗାଁ ରୋଡ ପୁରା ଖରାପ ପୁରା ପାଣି ଫାଣି ଠିଆ ହଉଛି ଗାଁ ରୋଡ ଜମା ବାଗଉନାହାନ୍ତି। ସରକାର ତ ଭଲ ନୁହଁ ସରକାର ଜମା କରୁନାହାନ୍ତି କିଛି।
ହୁଁ।
ଯେତେ ସକାକାର ଗଲୁ ସ
ନାଇଁ ସରକାର ଲୋକଙ୍କ ସର ସରକାରରେ ଯଦି ଲୋକ ଆନ୍ଦୋଳନ କରିବେ ସରକାର ଶୁଣିବେ ଲୋକଙ୍କ କଥା। ଆମର ଗୋଟେ ରୋଡ ଏଠି ନାଲା ରୋଡ ଆମର ଭାଙ୍ଗିଗଲାଣି ଆମର ଚଣ୍ଡିଖୋଲ ସହରକୁୁ ଚଣ୍ଡିଖୋଲ ଏକ ବଡ ସହର।
ଆଜ୍ଞା।
ଚଣ୍ଡିଖୋଲକୁୁ ଆମର ଏବେ ଏବେ ତାକୁ ମିଳିଛି ଆମର ଏନ ଏ ସି ମାନ୍ୟତା ମୁନ୍ସୀପାଲଟି ର ମାନ୍ୟତା ମିଳିଛି। ନଗର ନିଗମର ତେଣୁ ତାକୁ ଟିକେ ରକ୍ଷଣ ବକ୍ଷଣ ହୁଅନ୍ତା ମାର୍କେଟ ର ସ୍ଵଚ୍ଛତା ରୁଅନ୍ତା ବଜାୟ ରୁହନ୍ତା।
ଆମ
ହୁଁ ସରକାର ଟିକେ ଧ୍ୟାନ ଦିଅନ୍ତା ନା ଆଉ ସରକାର ଖାଲି ଭୋଟ ନେଇଗଲା ପରେ ଆଉ ସର ଦଉନି ଗରିବଙ୍କର ଦୁଃଖ ବୁଝୁନି।
ଆଉ କଣ କହୁଛନ୍ତି କୁହନ୍ତୁ।
ଗରିବ ଆଉ କଣ ମରିବ ଖଟି ଖାଇବ ଖାଲି ହୁଁ। ଆଉ କଣ ବସୁଧାମ କୁହନ୍ତୁ ସବୁ?
ଆଜ୍ଞା। ସେ ରୋଡ ମୁଁ ଚାହୁଁଛି ପଇସା ପତ୍ର ତ ଏଇ ନା ନାହିଁ ଗରିବ ଲୋକ
ହୁଁ।
ଆଜ୍ଞା ଖାଲି ଲୋକ ଚାରି ପାଞ୍ଚ ଘଣ୍ଠୁ ପଇସା ଗୋଟେଇଛି ଆଜ୍ଞା। ଏନ ଯୋଉ ମିଳୁନି କମ ଯୋଉ ଦଶ ଟଙ୍କା
ହୁଁ ହୁଁ।
ଦଶ ଟପ କେତେଟା ଖାଲି ଗେ
ଆଉ ଆପଣ ଏବେ କୋଉଠି ଅଛନ୍ତି ଆପଣ ଆମ ବରଗଛରେ ଅଛନ୍ତି ନା କୋଉଠି ନା ରୁଟି ଫାକ୍ଟ୍ରିରେ?
ନାଇଁ ଏଇନା ଯୋଉ ଟିକେ ବର୍ଷା ହୋଉଛି ଟିକେ ଏଇକିନା ଥଣ୍ଡା ଥଣ୍ଡା ଲାଗୁଛି।
ହଁ ବର୍ଷା ଜୋର ହେଇଥିଲା ପୁରା ଆମର ପୁରା ବଡି ପୁରା ଥଣ୍ଡା ଲାଗୁଛି । ଆପଣ ବନ୍ଧୁ କଦଳୀ ଖାଆନ୍ତୁ ସ୍ୱାସ୍ଥ୍ୟ ଉନ୍ନତି ହବ ପେଟ ଥଣ୍ଡା ରହିବ ମୁଣ୍ଡ ଆଉ କଦଳୀ ବି ଥଣ୍ଡା ରହିବ।
ଆଜ୍ଞା। ତମ ଗଛରେ ଆଜ୍ଞା କଦଳୀ ହେଇଛି କି?
କଦଳୀ ଖାଇଲେ ପେଟ ଥଣ୍ଡା ରହିବ ମୁଣ୍ଡ ଥଣ୍ଡା କ ତଳ କଦଳୀ ବି ଥଣ୍ଡା ରହିବ।
ଆଜ୍ଞା।
ହୁଁ ତେଣୁ କଦଳୀ ଖାଇବାର ସବୁ ଥଣ୍ଡା ରହୁଛି ମୋର କଦଳୀ ଖାଇଲେ ଫୁଲିଯିବ ବଦଳି ଯିବ କଦଳୀ ଖାଇକି।
ଆଜ୍ଞା ତମେ ଆଜ୍ଞା ଡେଲି କେତେଟା ଖାଉଛ?
ମୁଁ ଆଜ୍ଞା ଡେଲି ଖାଉଛି କଦଳୀ ପୁରା ଗୋଟେ ଗୋଟେ ଡରଜନ ମୁଁ ଖାଉଛି ଡେଲି। ମୋର ପେଟ ଥଣ୍ଡା ମୁଣ୍ଡ ଥଣ୍ଡା କଦଳୀ ଭଣ୍ଡା ବି ଥଣ୍ଡା। ମୁଣ୍ଡ ବି ଥଣ୍ଡା ହୁଁ।
ଆଜ୍ଞା ମୋର ବି ଆଜ୍ଞା ସବୁ ଥଣ୍ଡା ରହୁଛି।
ହୁଁ।
ଶ୍ରୀମନ୍ତି ରେ।
ଉଁ।
କଣ ଆଜ୍ଞା ବାହାହେଇ ସାଇଲଣି?
ଆଉ ବନ୍ଧୁ ଟିକେ ଆମେ ତାମିଲନାଡୁ ଆଡେ ଗ୍ରସ୍ତ କଲେ ଆନ୍ଧ୍ର ଆଡେ ଭଲ ହୁଅନ୍ତା ସିଆଡେ ବହୁତ ଭଲ ଭଲ ମନ୍ଦିର ଅଛି। ରାମେଶ୍ଵରମ ସୁନା ମନ୍ଦିର ଅଛି ପଞ୍ଜାବରେ। ଉଁ ଉତ୍ତରାଖଣ୍ଡ ଉତ୍ତର ପ୍ରଦେଶରେ ଆମର ବହୁତ ବଢିଆ ବଢିଆ ମନ୍ଦିର ଅଛି।
ଆଜ୍ଞା।
ଆମେ ସବୁ ପ୍ରସ୍ତ କଲେ ଭଲ ହୁଅନ୍ତା ବୁଲନ୍ତେ। ଜିଆ ହଉ ବନ୍ଧୁ ସୁଧା ହ୍ୟାଲୋ ତମ ସାଙ୍ଗରେ କଥା ହେଇକି ମତେ ବହୁତ ଆନନ୍ଦମୟ ଫିଲଙ୍ଗ ଆସୁଛି। ଆନନ୍ଦ ଭୟ ଲାଗୁଛି ମୁଁ ଖୁସି ଲାଗୁଛି ମତେ ଆପଣଙ୍କ ସାଙ୍ଗରେ କ
ଆଉ କଣ କହୁଛନ୍ତି କୁହନ୍ତୁ।
ଉଁ ଆଉ କଣ କହିବି ଆମର ତ ସମୟ ହେଇଗଲାଣି ଯିବାର। ତେଣୁ ମୁଁ ସୁଦାମଙ୍କଠୁ ଶ୍ରୀକୃଷ୍ଣ ବିଦାୟ ନଉଛି ପୁଣି ଥରେ ଦେ ଖାହ।